ହାଲୋ
ହଁ କଣ କରୁଥିଲ?
ମୁଁ କହିଲି କଣ କାଟିଦେଲ କି?
ନାଇଁ ନାଇଁ ମୁଁ କଟିନି ସେଟା କେମିତି କଣ କଟିଲା କେମିତାର ସେ।
ମୁ ଗଲା ହାଲୋ ହାଲୋ ହଉଛିି ନେଟୱରକ ମୁ କଇଲି ନେଟରୱର ଆସୁନି ବୋଧେ ତମର।
ମୋର ତ ତିନିଟା ଥିଲା ତିନିଟା ନେ ଟୱାର୍କ ମୋର ଥିଲା।
ହଁ ମର ତ ଫୁଲ ଆସ ଛିନା
ହଁ ଭାଇ ତମ ଭଏସ ମତେ ଠିକ ରେ ଆସିଲାନ ତ ମୁଁ କହିଲି ଆଉ
ମୁଁ ହାଲୋ ହାଲୋ କରୁଛି ଦେଖିଲାକୁ ସେ ତାର କିଛି କହିଲାନି।
ହଁ କଣ ଖାଇଥିଲ ଆଉ ସକାଳୁ?
ସକାଳୁ ଏଠି ତ ଟିଫନ୍ କରୁଛୁ ଆଉ ଦୋକାନ ରେ ଆଉ।
ଓ ହୋ।
ଆପ୍, ଘରୁ କୁଆଡେ ଛଅଟାରୁ କୁଆଡେ କଣ ୱ।
ହଁ ସେଇଆ।
ଏ ବାହାରେ ଏଠି ଖାଇଛୁ ଆଉ। ନଅ ନଅଟା ହେଲେ ଗାଁକୁ ପଳେଇବ ବୋଉ।
ହଁ ମୁଁ କହିଲି ଆଉ କମଣ୍ଡରେ, ସେଠି ହଷ୍ଟେଲରେ ରହିବ ନା?
ହଷ୍ଟେଲ ନାହିଁ ମ ରୁମରେ ରୁମ୍ ନେଇକି ରହିବୁ। ହଷ୍ଟେଲ ନା, ନାଇଁ ନାଇଁ ଆମେ ଆଠ ନଅ ଜଣ ପୁଅ ପିଲା ଅଛୁ।
ଓହୋଃ ଏଇ ନୂଆ ଗାଁରୁ?
ହୁଁ
ଆଚ୍ଛା ଆଚ୍ଛା ଏମିତି ଗଲେ ହବା ଆଉ ତାହେଲେ ଗୋଟେ ଖଟି ହବ ତା ହେଲା ଆଉ ରୁମ୍ ନେଇକି ରହିବ ବୋଲି ଗୋଟେ ଖଟି ଆଉ।
ଲେରେ ରହିଲେ ଅଧିକ ପଇସା ନେଇଯାଉଛନ୍ତି ଆଉ ଅଶୀ ନବେ ହଜାରେ ଆଉ ବର୍ଷକୁ କିଏ ଦବ।
ତମେ ତ ଦେଖ, ତମେ ଘରୁ ବି ଜାଇ ଚାଉଳ ହେକାଧରିକି ଯିବ, ତ ଭଲ ଦେଖି ତମକୁ ଯାହା ପନିପରିବା ହେଇ ଅଳ୍ପ କିଣିବାକୁ ପଡିବ। ତମକୁ ଯେତିକି ଯା ନହେଲେ ଏମତିରେ ହଷ୍ ହଷ୍ଟେଲରେ ରହିବାକୁ ହେଲେ ତମକୁ ଅଧିକ ତା ରେଟ୍ ପଡିଯାଉଛି।
ହଷ୍ଟେଲ ଅଶି ନବେ ହଜାର ବର୍ଷକୁ କିଏ ଦବ ଏଇନା। ରୁମ୍ ତ ସେ ମାସକୁ ଦି ତିନି ହଜାର ନବ।
ଆଠ ଜଣ ହେଲେ ବାଗ ହେଲେ ଏଇଇଇ ଛଅଶ ନେଖେ ବି ପଡିବ କହିଲା ଭଳିଆ।
ହୁଁ।
ଜାର ଧର
ହୁଁ।
କେତେ ଆହୁରି ବଞ୍ଚି ଯାଉଛି କହିଲା ଭଳିଆ। ବାର ମାସକୁ ବାର ହଜାରେ ଏମିତିରେ ଯାଇଥାନ୍ତା ନବେ ହଜାରେ। ରେ। ତେବେ ଏ ଏବେ ଏବେ କିଛି ନାହିଁ ତମକୁ ଏବେ ନାଇଁ ତମର ଏବେ କୋଡିଏ ହଜାରେ ଯାଉ
ହଁ ଯାଉ।
କିଛି କଥା ନାଇଁ। କି ତିରିଶ ହଜାର ଆଉ ଚା ପଚାଶ ହଜାର ଧର।
ଆଉ ଛାଡ ପଚାଶ ହଜାର ଯାଉ, ପଚାଶ ହଜାର ଛାଡ, ଆହୁରି ବଞ୍ଚୁଚି।
ସେଇ ଚାଳିଶି ହଜାରେ କି ପଚାଶ ହଜାରେ ବଞ୍ଚି ଗଲେ ନା କେଡେ କଥା ଆଉ କଣ ଗୋଟେ କାମକୁ ହେଇଯିବ ନା ନାଇଁ କହୁନ? ସେଇୟା ଯ କି ଦେଖିଚାଇଁକି ଯାହାଲେ ଯ ଉଁ ବା ଯଦି ଡିସିସନ ଟେ ନବ ସବୁବେଳେ ଭଲ ଡିସିସନ ନିଅବା ନବ ଠିକ୍ ଯେମିତି କୁଆଡୁ ବନ୍ ପଇସା ଟା ଆଉ କୋଉଥିରେ ମ୍ୟାନେଜ୍ ହେଇଯିବ ନା ନାହିଁ କହିଲ ହଁ ପଇସା ପାଇଁ ଦେ ଖୁଚ କେମିତି କଣ କେତେ ଗୁଣଶଳା ସିଚୁଏସନ ଯୋଉ ଭଳିଆ ହଉଛି ଅବସ୍ଥା ଖରାପ।
ସେତେଇଁ ରୁମ ନେଇକି ରହିଲୁ ତ ଆଉ କଣ ହଷ୍ଟେଲରେ ରହିଲନି ପଇସା ନେଇଯାଉଛନ୍ତି।
ହଁଅଁ ଅଧିକ ଖର୍ଚ୍ଚ ହବ ତାପରେ ହଷ୍ଟେଲ ରେ ଏ ଟା ଫଙ୍କସନ ଫଙ୍କସନ ଆ ଆବୁରୁ ଯାବୁରୁ ହେଇକି ଯିବନି ହେରିକି କହୁନ। ମୁଁ ଏ ଏ ଗେ ପୂଜା ଯାଏ ସରସ୍ଵତୀ ପୂଜା
ପୁଣି ହଷ୍ଟେଲ ରେ ଗୋରୁ ଦିବସ ପୂଜା କରେ ଏତା କରେ।
ଠିଏ ଏତିକି ଦେ।
ହଷ୍ଟେଲ ରହା ରୁମ ରେ ରହିବା ଭଲ ଯୋଉନ ପରୀକ୍ଷା ଅଛି ସେଦିନ କଲେଜ ଯିବ ଦି ତିନି ଦିନି କ୍ଲାସ। କରିବ ରେଡି ଏତିକିରେ
ହୁଁ
ହଷ୍ଟେଲ ରହିଲେ ଯେତେବେଳେ ମନ ସେତେବେଳେ ଗାଁକୁ ଆସିବ କାମ ହେଲେ। ହଷ୍ଟେଲରେ କ ବାରମ୍ବାର ଛାଡିବେ କି?
ସେଇଆ
ଦେଖାଯାଉ ଫାଷ୍ଟ ବର୍ଷ କଣ୍ଟିନ୍ୟୁ କରିବି ସେକେଣ୍ଡ ବର୍ଷ ଅଧା କରିବି ଆଉ ଅଧା ଯିବି ଅଧା ଯିବିନି ଆଉ।
କ ଓହୋ ହଁ ହଁ ହଁ ହଁ ହଁ ସେମିତି ହଁ। ବାସ ପଞ୍ଚସ୍ତରୀ ପରସେଣ୍ଟ ତମର ତାର ଆଗୁଆ ହେଇନଥିବ ବଧେ?
ନା ସେ ତ ବ୍ୟାଗ୍ ଫ୍ୟାଗ୍ ଲାଗୁନି ଏଇଠି।
ହଁ ଭଲ ଏଟି କପି ଫପି ସିଷ୍ଟମ ବି ହଉଛି ବା ବୋଲି କହୁଥିଲେ।
ହୁଁ ବାକି ଏଠି ଟିକେ ମାଡ ଗୁଡେ ଅଛି ଆଉ ପିଲା ଆଉ ଗନ ଫନ ଧରିକି ଆସଛନ୍ତି ହେଠରି ଆଉ
ଏଇ ଭାଇରେ ସେଇଟା ତ ବହୁତ ଡେଞ୍ଜର।
ତାଙ୍କ ସାଙ୍ଗରେ ଲାଗିବା ଗନ ଫନ ଧରିକି ଆସଛନ୍ତି ଏକାଥରେ
କଲେଜ ଭିତରେ ଏକାଥରେ କଲେଜ ଭିତରେ ଗନ୍ ଧରିକି ଆସ ଏବେ କେସ୍ ହେଇଥିଲା ପା ମାରି ଦେଇେଇଥିଲେ ଦି ଜଣଙ୍କୁ।
ସେ
ନା ଝିଅ ପାଇଁ ଦି ଜଣ ମାଡ ଗୋଡିଆ ହେଇକି ମରଥିଲେ ବା।
ଆମ ଆମର ହେଇ ବଲାଙ୍ଗୀର ହେଇ ରା ରାଜେନ୍ଦ୍ର ୟୁନିଭରସିଟି ରେ ସେମିତି ମାନେ ଆମ ହଷ୍ଟେଲ ଭିତରେ ପଶିକି ଜଣଙ୍କର ତଣ୍ଟି କାଟି ଦେଲେ ବଉଧ ର ଗୋଟେ ପିଲାର।
ନାଇଁ ଯୋଉ କମଣ୍ଡ ରେ ଏବେ ଯୋଉ କେସ ହେଇଥିଲା ଗୋଟେ ଝିଅ ପାଇଁ ମାଡ ଗୋଲଆ ହେଇକି ମରିଯାଇଛି
ହଁ ଆମର ବି ସେଇଠି ହି ମାଣ୍ଡୁ କେସ୍ ପାଇଁ ତା ଝିଅ ମାନେ ସିଏ ସିଏ ଯୋଉ ଝିଅ ଟାକୁ ଭଲ ପାଉଥିଲା ତା ବିରୁଦ୍ଧରେ କଣ କହିଲ ନା କଣ ଆଉ ଗୋଟେ ପିଲାକୁ ଯେ ସେଇ ପିଲାଟି ଶଳା ଯାଇକି ତାକୁ କହିଦେଇଥିଲା ଯେ ସେପଟ ମାନେ ବଲାଙ୍ଗୀର ପିଲା ଏତେ ମାନେ ମାନେ ମଦ ଫଦ ଛୋଟ ବେଳୁ ଭାଇ କହନି ନିଶା ଫିସା ସିଗରାଟ ଫିଗରାଟ ଟାଣି ଧୂଆଁ ମାନେ ଅଷ୍ଟମ ସପ୍ତମ ପଡୁଥିବେ ଏରା ଏ ଏଇ ଏଇଭଳିଆ ତାଙ୍କର।
ତାଙ୍କ ଘର ଲୋକ କିଛି କହୁନଥିବେ।
ତାଙ୍କୁ ଆଉ ତାଙ୍କ ଘରଲୋକ କଣ କଇବେ ଶଳା ତାଙ୍କର ତ ବଲାଙ୍ଗୀର ପଟ ହେପଟ ଏରିଆ ସବୁତିକ ପିଲା। ମୁଁ କହିଲି ଆଉ ଡିଷ୍ଟିଟି ଭିତରେ ଯଦି ଡିଷ୍ଟିଟି ଭିତରେ ଯଦି ନିଶାରେ ଅଧିକ ଯିବ ମାନେ ହାଏଷ୍ଟ ରିଆଙ୍କ ରେ ତାହେଲେ ବ ବଲାଙ୍ଗୀର ରେ ଫାଷ୍ଟ ବରଗଡ଼ରେ ହେବ ସେକେଣ୍ଡ ରେ।
ହୁଁ।
ତାପରେ ଆମର ଏପଟ ଭୁବନେଶ୍ଵର କି ନୟାଗଡ ହକା ଯୋଉପଟ ହେଲେ ଯି
ନୟାଗଡ଼ ରେ କାଇଁ ଅଧିକାଂଶ ନାହାନ୍ତି ଏପଟେ।
ଦେଖ ଦେଖ ନାହାନ୍ତି କହିଲା ଭଳୀଆ ମୁଁ ତ ଜାଣିବାରେ ଆମ ନୟାଗଡ଼ର ଏପଟ ନୟାଗଡ ଜିଲ୍ଲାରେ ବହୁତ ବହୁତ ମାତ୍ରାରେ କମ।
କାହିଁକି ଛୋଟ ପିଲା କି ହେବ କାଇଁ ନଉଛୁ ଶୋଦିବ।
କିନ୍ତୁ ସେପଟେ ଭାଇ ଛୋଟ ପିଲାଙ୍କୁ ଦେଖିବୁ ତାଙ୍କେ ସିଗିରାଟେ ଡିଜାଇନ ମାନେ ହାତରେ କିିମତି ଷ୍ଟାଇଲ ରେ ଧରାହବ ତା ଶିକେଇ ଦେବେ।
ସେ ଡସ୍ ଫସ୍ ପସନ୍ତି ଆଉ ଡ୍ରକ୍ସ ଫକ୍ସ ନୋଉଚନ୍ତ ଆଉ କଣ ସିଗାରେଟ୍ ଏଟା କଣ
ଏତେ ରେଟ ରେ ମୁଁ କହିଲି ଭା ମୁଁ ଭା ଭାବିଲି ବା ମୁଁ କହିଲି ଶଳା ଆମପଟେ ଏମିତି କାହା ବାପା ଯାହା ବାପା ମା ଏମିତି ଦେଖିବେ ଶଳା ଛିନ ଛତରିଆ କରି ବାଦେ ବଡେଇବେ।
ହଁ ବାଡ଼େଇବେ କନ ମାରିଦେବେ ତ ମାରି ଦେବେ ହେଁ ହେଁ।
ତାଙ୍କ ଘର ଲୋକ କେମତି କିଛି କହୁଛନ୍ତି ନା ନାଇଁ କେଜାଣି।
ଖାତିରି କରୁନଥିବେ ଆଉ କଣ।
ଏଇ ଭଳିଆ ପିଲା ଶଳା-
ନା ଆମ ଏପଟେ ହେଇଥିଲେ ଘର ହାତ ଗୋଡ ବାନ୍ଧିକି ଦି ତିନି ଦିନ ରଖିଦିଅନ୍ତେ ଘରେ।
ହଁ ହଁ। ସେଇଆ ବା ତମେ କେତେ ଭାଇ ଭଉଣୀ?
ମୁଁ ଜଣେ।
ଓହୋ ଏକୁଟିିଆ ତାହେଲେ ତମେ ନା।
ହୁଁ।
ଆଛା ଆଚ୍ଛା ବାପା ମା କଣ କରୁଛନ୍ତି?
ବାବା ମେଡିସିନ ଷ୍ଟୋରରେ ଅଛନ୍ତି ମାମା ଘରେ ଆଉ।
ମେଡ଼ିସିନ ମେଡିସିନ ଷ୍ଟୋର ଯୋଉ କୋଉଟା?
ନୟାଗଡ଼।
ନୟାଗଡ଼ରେ।
ହୁଁ
ଆଚ୍ଛା ଆଚ୍ଛା
ଦୋକାନ ଅଛି ତ ସେଥିରେ ଅଛନ୍ତି।
ଓହୋ। ତମର ନିଜ ଦୋକାନ ହଁ ତାହଲେ ଭଲ କଣ ଭଲ ମାନେ ଏଟା ହେଉଚି କି?
ହୁଁ
ଆଚ୍ଛା ଆଚ୍ଛା ହଁ ତାହଲେ ଭଲ। ଆଉ ତମ ବୋଉ।
ସେ ଯାଇଥିବେ ଘରେ ରୋଷେଇ କରୁ ସେ ମୁଁ ଦଡିପାଳେ ଅଛି।
ଓହୋ ଭଲ ଅଛନ୍ତି ସମସ୍ତେ ଘରେ।
ହଁ।
ଆଚ୍ଛା ଆଚ୍ଛା ଆ ତମ ଅଜାଘର ଗାଁ କୋଉ ଗାଁ?
ଅଜାର ଗାଁ ଉଡା ଗୋଟେ ଅନୁଗୁଳୁ।
ଶରଣ କୁଳୁ
ହୁଁ।
ଆଚ୍ଛା ଆଚ୍ଛା ଆଉ ହେଲା ଆଉ ଏପଟେ ପଢିବା ଆଉ। ତମକୁ ଭଲ ବି ହବ ଯେ।
ସେ କୋହୁଥିଲେ ଅଜାରେ ଅଜା ଘରରେ ରହିବାକୁ ପଢୁଥିଲେବି ମୁଁ କହିଲି ଅଜା ଘରରେ ରହିକିନା ରୋଷେଇ ଫୋଷେଇ କରିବାକୁ ମୁଁ ଏ ହଷ୍ଟେ ଏ ଯୋଉ ରହିବି ରୁମ ନେଇକି ଏକାଥରେ।
ହଁ ଆରେ ରୁହ ଗୋଟେ ବର୍ଷ ତମେ ହଷ୍ଟେଲ ରେ ତମେ ନୂଆ ଗାଁରେ ପଢିଛ ଆଉ ଗୋଟେ ବର୍ଷ ହଷ୍ଟେଲ ହଷ୍ଟେଲ୍ ଲାଇଫି ମାନେ ସାଙ୍ଗ ସାଥିରେ ଯୋଉ କୋହୁଚ ଘର ଭଢା ନେଇକି ରହିବ। ମାନେ ଭଲ ଗୋଟେ ବର୍ଷ ହେମିତି ସେୟାର କର ଭଲ। ବାହାରେ ଟିକେ ରହିବ ନା ଆଉ ହଁ ସାଙ୍ଗ ସା ଗୋଟେ ରୁମ ରେ ଯେତିକି ମଜା କରିବା କଥା କାରଣ ଗୋ ଗୋଟେ ବର୍ଷ ବି ମାନେ ଏକ୍ସପିରିଏନ୍ସ ମାନେ ରହିବାର। ନେଇଯାଇଥିବ ବେଟର କାରଣ ହ ତାର ଯଦି କୋଉଠିକି ବାହାରକୁ ଗଲ ଖାପ ଖୁଆଇ ଚଳି ପାରୁନଥିବ। ଥିବ କାନ୍ଦ କାନ୍ଦ ଲାଗୁଥିବ। ସେଇଟା ହୋଉଚି ଗୋଟେ ପା ସେଥିପାଇଁ ଏବେଠୁ ଗୋଟେ ସାଙ୍ଗମାନଙ୍କ ସହିତ କୋଉଠି ଗୋଟେ ରୁମ୍ ନେଇ ବି ରହିବ ଭଲ ଗୋଟେ ଜୀବନରେ ତ ଗୋଟେ ସ୍ମୃ ତି ରଖିବା ନାଇଁ ଆମେ ଏମିତି କରିୁଥିଲେ ଆମେ ଆମେ ଏମିତି ଉତୁପାତ ହୋଉଥିଲୁ ଆମେ ଏମିତି ମଜା କରୁଥିଲୁ ଏଇଭଳିଆ ଯା ହେଲେ ଗୋଟେ ଖୁସି ଲାଗିବ ଭାବି ଦେଲା ବେଳକୁ।
ହଜାରେ ରହିଲେ ବି ମାସେ ଦି ମାସ ସାଙ୍ଗେ ଆଡଜେଷ୍ଟ କରିଦେ ସେ କରିିକି ଦେଇଦେବେ କାହାକୁ ଅଧିକ ଦେଇଦେବେ କି?
ହଁ ତାପରେ ବି ଆଜିକା ଆଜି କାଲିକାରେ କୋଉ ମାମୁଁ ମାଇ‌ଁ କୋହୁନ। କୋଉ ମାମୁଁ ମାଇଁ କୋଉ ମା ମାଇଁ ମାନେ ଖାଲି ଏମିତି ଉପରାଲି ମାନଙ୍କ ସେତା
ହଁ ମାରେ କେ ତା-ତାଙ୍କ କାମ କଲେଜ୍ ଟାଇମ୍ ଆଟାରେ ମୁଁ ସେ ରୋଷେଇ କରିକି ଥୋଇଦେବେ, ସିଏ ତ ଉଠିବେ ସାଢେ ସାତଟା ଆଟାରେ
ହଁ।
ହଁ କରି କରି ମାଟି ହେଇଯିବୁ କଲେ।
ହଁ ଆଜିକା ଡେଟ୍ ରେ ଯୋଉ ମାମୁଁ ମାଇଁ, ହଁ ତ ମାମୁଁ ତୋମ ମାମୁଁ ମାଇଁ ଙ୍କର କଣ ପୁଅ ଝିଅ? ହେଁ ଗୋଟେ ପୁଅ ଖାଲି। ଆଚ୍ଛା ଆଚ୍ଛା।
ମା ଥିନ ଜଣ ଆ, ମାମୁଁ ଗୋଟେ ଆମ ଗାଁ ରେ ରହୁଛନ୍ତି, ଆଉ ଦୁଇଟା ମାମୁଁ ମୁମ୍ବାଇ ରେ। ସେଇ ଦିଟା ମାମୁଁ ବାହା ହେଇ ନାହାନ୍ତି, ମାମୁଁ ଯୋଉ ଅଛନ୍ତି ଗାଁରେ ସିଏ ବାହା ହେଇଛନ୍ତି।
ଓହୋ ଆଉ ଦିଟା ମାମୁଁ କୋଉଠି?
ମୁମ୍ବାଇରେ କାମ କରୁଛନ୍ତି ଇଲେକ୍ଟ୍ରିକ ରେ।
ଆ ଆଚ୍ଛା, ଆଚ୍ଛା।
ସେତ କହୁଥିଲା ଏ, ହୁଁ ତାଙ୍କ ନିଜ କମ୍ପାନୀ ସେ କରଛନ୍ତି ଇଲେକ୍ଟ୍ରି ରେ।
ଓହୋ ସେଥିପାଇଁ ବୋଧେ କହୁଥିଲ ଡିପ୍ଲୋମା କରି ତାଙ୍କ ପାଖକୁ ପଳେଇ ବୋଲି ଆଉ।
ଉଁ, ହୁଁ ହୁଁ, ମା ସା ଫିଟ ନଦେଲେ ପାଖର କୋଉଠି ଜବ୍ ମିଳୁନାଇଁ। ହୁଁ।
ହଁ ସେୟା ଯୋଉଠି ହେଲେ ଯାଇକି ଗୋଟ ଏନଗେଜ୍ ହେଇଯିବା କଥା ନା ଆଉ, ଆଜିକା ଡେଟ୍ ଯୋଉ ଲେବୁଲୁ ମାନେ ଏଟା ଖର୍ଚ୍ଚ ବାର୍ଚ
ହଁ ବା ଗୋଟେ ସାଧାରଣ ସାର୍ଟ ଟେ କିଣିଲେ ଚାରିଶହ ପାଁଶହ ଟଙ୍କା।
ସେଇୟା ଆଉ ମାନେ ଭାବ
ପିନ୍ଧିବାକୁ ଲୋକ ପାଉନାହାନ୍ତି ଆଉ କଣ କରିବ।
ହଁ।
ଆଉ କେତେ ଦିନ ହବ ତ ଖାଇବା ରେଟ୍ ହେଇଯିବ।
ସେଇଆ ବା ଦେଖିବ ଆଗକୁ ଆଗକୁ ଆମ ଆ, ମାନେ ଆମ ପିଲା ଛୁଆ ହେଲା ବେଳକୁ ଦେଖିବ, ମାନେ ଆମେ ଯୋଉଟା ଏବେ ପାଁଶରେ କିଣୁଥିଲେ ସେଟାକୁ ଆଉ ପାଁଶରେ ମିଳିବନି ଦେଖିବ।
ଏ ପାଞ୍ଚ ହଜାର ହେଇଯିବ ଆଉ।
ହଁ, ହଁ, ହଁ ହୋ ହଉ ରଖୁଚି।
ହଁ।